କଣ କରୁଛୁ?
ଏଇ ବସିଛି ଶୋଇ ଉଠିକି ଆଉ ତୁ?
ମୁଁ ଏଇ ସନ୍ଧ୍ୟା ଦେଇକିରି ଉଠିଲି ଆଉ।
ଓହୋ ଆଉ।
ଠାକୁରଙ୍କୁ ଟିକେ ପ୍ରାର୍ଥନା କଲି ସନ୍ଧ୍ୟା ଦେଲି।
ଆଉ ଦେହ କେମିତି ଅଛି?
ଦେହ ଥଣ୍ଡା ହେଇଯାଇଛି। ଆଉ ଆଖିରୁ ଖାଲି ନେଜେରା ଥଣ୍ଡା ଦେହ ଭଲ କ
ଆଉ ଔଷଧ?
ସେ ତ ଯାଇଛନ୍ତି ଏଇନା ଆଣିବା ପାଇଁ ଆଉ ଗଲେ ଏଇନେ ସନ୍ଧ୍ୟାବେଳେ ଗଲେ ଔଷଧ ନେଇକି ଆସିବୁ।
ଆଉ ଖାଇବା କଣ ଖାଇଥିଲୁ?
ଖାଇଥିଲି ଭାତ ଡାଲି ଭେଣ୍ଡି ଭଜା ଝୁଡଙ୍ଗା ଆଳୁ ଭଜା। ଆଉ କଲରା ଭଜା ଏମିତି ଆଉ
ଓହୋ ଆଉ ବର୍ଷା କେମିତି କଣ?
ବର୍ଷା ତ ପ୍ରବଳ ବେଗରେ ହଉଛି ଆଉ ନାଗି ରହିଛି ସବୁବେଳେ ବର୍ଷା। ଘରୁ ବାହାରି ହଉନି। ଆ ଆମର ଚାଷୀ ବାସୀ ଘର। ଆଡେ ଚୁଲିରେ ରୋଷେଇ ଗଲା ବେଳକୁ ଚୁଲି ରେ ପାଣି ପସିଯାଉଛି। କାଠ ଓଦା ଆଉ କଣ କରିବୁ ହଇରାଣ ହେଉଛୁ ଆଉ।
ଆଉ କଣ କେମିତି ରୋଷେଇ ଘର ନାହିଁ ନା କଣ?
ନାଇଁ ବା ରୋଷେଇ ଘର ନାହିଁ ଅସୁବିଧା ହଉଛି ରୋଷେଇ ଘର ଗୋଟେ କରିବାକୁ ଏଇ ଜଗା ବାଡି ବାଣ୍ଟ କୁଣ୍ଟ ଅଡୁଆ ଛିଡୁନି ଆଉ ତିନି ଭାଇ ଘର କରୁଛି ଜଣେ ଜଣେ ଘର କରୁଛନ୍ତି ଆମର ଜାଗା ଭାଗ ପଡିଛି ସେ ଜାଗା ଟା ହେଇନି କ୍ଲିଅର ହେଇ ସାରିଲା ପରେ ଯାହା ହବ ଆଉ। ତ ସେଇ କରିବାକୁ ଚାହୁଁଛୁ କରିପାରୁନୁ ଆଉ। ଜଣେଇବା
ଓ କେମିତି କେମିତି କଣ କରିବ ପୁଣି?
କରିବୁ ଜଣେ ବାହାରିକିରି ଗଲେ ଜଣଙ୍କର ଛାତ ପଡ଼ିଲା ଆଉ ଜଣଙ୍କର ଛାତ ପଡ଼ି ସାରିଲାଣି ସେ ଘର କ୍ଲିଅର ହେଇସାରିଲାଣି ତାର ରହିଲା ଆଉ ଜଣେ ପକେଇଛି ସିଏ ତା ଘରକୁ ଯାଇ ସାରିଲା ପରେ ଯାଇ ଏଇ ଜାଗା ଛାଡିଲେ ଆମେ ଯାହା କରିବୁ ଆଉ କଣ କରିବୁ ସେ ପର୍ଯ୍ୟନ୍ତ ହଇରାଣ ହବାକୁ ପଡିବ।
ଆଉ ପୁଣି ସେ କରିସାରିଲା ପରେ ସେ ଘର ଭାଙ୍ଗିବ ନା କଣ?
ହଁ ସିଏ କରିସାରିଲେ ସେ ଘର ତାର ଭାଙ୍ଗିକି ନେଇଯିବ ପଥର ଫଥର ନେଇଗଲା ପରେ ଏ ଜାଗାଟା ରହିବ ଆମେ ଯା କରିବୁ ଆଉ ତା ଦେହରେ ଖୋଳାଖୋଳି କରିକିରି ନହେଲେ ଗାଧୁଆ ଘର ପାଇଖାନା ଗୋଟେ କରିକି ଚଳିବୁ ଆଉ କଣ କରିବୁ।
ହଁ ଗାଧୁଆଘର ପାଇଖାନା ବି ନାହିଁ।
ନା ସେଇ ତ ଅସୁବିଧା ଆଉ ହଁ ପଡ଼ିଆକୁ ପାଇଖାନା ଯାଉଛୁ ଝାଡା ଯାଉଛୁ ପଡ଼ିଆକୁ ଆଉ।
ଏବେ ଆଜିକାଲି ଯେଉଁ ସମସ୍ୟା ହେଲାଣି ଘରେ ଲୋ ଗାଧୁଆଘର ପାଇଖାନା କରିବା କଥା
ନାଇଁ ଆମର ତ ଚାଷୀ ବଣ୍ଡି ଘର ଆଗରୁ ମୂଳରୁ ରହିଛି କୂଅରେ ଚଳୁ ପାଣି କାଢ଼ିକିରି ଇଏ କରୁ ଆଉ କୂରେ ପାଣି କାଢ଼ିକିରି ଏବେ ଚଳୁଛୁ ଆଉ ପାଣି ବି କାଢ଼ିକିରି
ପାଇପ୍ ଯାଇନି କି ଘର ଘର ପାଇପ୍?
ହଁ ପାଇପ୍ ଆସିଛି ବେଳେ ବେଳେ ପାଇପ୍ ଯୋଉ ଲୋକ ପାଣି ଦଉଛି ସିଏ ବେଳେ ବେଳେ ଦଉଛି ଛି ବେଳେ ବେଳେ ଦଉନି। ସିଏ ବି ଗୋଟେ ସମସ୍ୟା ଏୟା। ହଁ ଆମେ ବହୁତ ଅସୁବିଧାରେ ଅଛୁ। ଗମେଣ୍ଟ ଯୋଉ ହୁଁ କଲା ଉଁ ଏଠି ବା ନଳକୂଅ ବସେଇଲା ଆମର ବାରିପଟେ ଯା ଆମ ଜାଗା ନୁହଁ ଗାଁ ଲୋକ କମ୍ପ୍ଲେନ କଲେ ଯେ ଏ ଯୋଉ ତାଙ୍କ ଜାଗାରେ ଏଁ ହେଇଛି ନଳକୂଅ ବସିଲା।
ଓହୋ ତାପରେ
ଆଉ ସେଇଟା ସେମିତି ପଡିଛି ନଳକୂଅ ବସେଇଲେନି ସେଟା ସେମିତି ଅ ଅଛି ଆଉ ଏବେ ଯାକେ କାମ ହେଇନି।
ଯୋଉ ଅଧା ହେଇକି କାମ ରହିଯାଇଛି?
ସେ ଏବେ ପର୍ଯ୍ୟନ୍ତ ଅ ମ୍ ଯୋଉ ନଳକୂଅ ତା ଦେହରେ ବ ବସିନି।
ଏମିତି କେମିତି ହବ ଲୋକମାନେ କହିଲେ ସେମାନ କଣ ଜାଣିପାରିଲେନି କୋଉଟା ଠିକ୍ କୋଉଟା ଭୁଲ?
ଆମେ ବିଜେପି ଲୋକ ସିଏ ବିଜେଡ଼ି ଲୋକ। ବିଜେଡ଼ି ଲୋକ କମ୍ପ୍ଲେନ୍ କଲେ ଏମିତିରେ ରହିଛି ଆଉ। ସେ ଜାଣିନାନ୍ତି ଯେ ଜାଗା ଟା ଆମ ପାଇଁ ମୁ କଡ଼କୁ ହେଇଛି।
ଉଁ ହୁଁ କଣ ବିଲ ଆପଣଙ୍କ ରାସ୍ତା ସେଇଟା ଆପଣଙ୍କର?
ହଁ ଆମ ରାସ୍ତା କଡୁକୁ ଜାଗା ଲାଗିଛି ସେଟା ହେଲା ଗୋଚର ଜାଗାରେ ତଡ଼ା ହେଇଛି।
ଉଁ।
ଗୋଚର ଜାଗାରେ ହେଲେ ବି ଆମ ବାରିକି ଧର ସାମ୍ନା ହେଲା। ଏଇ ଯୋଉ ବିଜେପି ଲୋକ ଯୋଉ ବିଜେଡି ଲୋକ ଯିଏ। ସିଏ ହିଂସାରେ ଏମିତି ରାଗରେ କହିଲା ଯେ ତାର ସିଏ କଲା ତା ଇଏରେ।
ଓହୋ ପଡୁନି ବୋଲି ଆଉ।
ଓହୋ ପଡୁନି ବୋଲି ସିଏ ଏମିତି କମ୍ପ୍ଲେନ୍ କଲା। ତେଣୁ ସେ କାମ ଟା ବନ୍ଦ ରହିଛି ଏଇନା ଆଉ। ଖାଲି ପମ୍ପ ଖୋଳା ହେଇଛି ଉଁ ପାଇପ୍ ବସିନାହିଁ। ପାଇପ ପଡି ଯାଇଛି କିନ୍ତୁ ଟିୱଲ ବସିନି।
ଆଚ୍ଛା ଆଛା ତାପରେ ପାଣି ପାଇଁ ବି ବହୁତ ଅସୁବିଧା ହୋଉଥିବ।
ପାଣି ପାଇଁ ଅସୁବିଧା ଆଡେ ଜାଳ କାଠ ଜାଳ ପାଇଁ ଅସୁବିଧା।
କାଠ ଜାଳକୁ କେମିତି କଣ କରୁଚନ୍ତି।
କାଠ ଏ ଯୋଉ ଗାଁ ରେ ଯୋଉ ରୋଡ କାମ ହେଲା ବାରି କଡେରେ ରୋଡ କରରେ କେତେଟା ଗଛ ଥିଲା ସେ ଗଛ ରୋଡ କାମ ହେଲା କଣ୍ଟ୍ରାକ୍ଟମାନେ ସବୁ ହାଣିଦେଲେ ହାଣିଦେଲେ ଯଦି ସେ ଗଛ ଗୁରା ଆମେ ସବୁ ଆମ ଘରକୁ ନେଇ ଆଇଲୁ। ଆମ ଗଛ ତ ଆମର ନେଇ ଆଇଲୁ ସେ କ ଲୋକ କରିକିରି ଆମେ କାଠ ଚିରେଇଥିଲୁ ଏଇନେ ବର୍ଷା ହୋଉଛି କୋଉ ଲୋକ ବି ଆସୁ
କାଠ ଯୋଉ କାଠ ରଖିଛନ୍ତି ସେ ବି ପୁଣି ଯୋଉ କାଠ ହାଣିକିନି ତମ ପାଖରେ ରଖିଚନ୍ତି।
ଜାଗା ଘରର ଅସୁବିଧା ମାନେ ଟିକେ ଜାଗା ନାହିଁ ଗୁହାଳ ନାହିଁ। କି ଗୋଟେ ଜାଗା ନାହିଁ କୋଉଠି ଅ ରଖିବାକୁ ଜାଳ କୁଟା ତାକୁ ରଖିଲେ
ହଁ ସେ ସବୁ ବି ଓଦା ହେଇଯିବ ନା ବର୍ଷାରେ।
ସିଏ ଓଦା ହେଇଯାଉଚି। ଓଦା ହେଲା ପରେ ଏମିତି ଜାଳିଆକୁ ହଇରାଣ ବି ହୋଉଛୁ ଆଉ କଣ କରିବୁ।
ଓ ହୋ ଫୁଣି କେମିତି କଣ କରୁଚନ୍ତି ଖରାରେ ତାକୁ ଶୁଖୋଉଚନ୍ତି ନା କଣ?
ଖରାରେ ଶୁକୋଉଚି ଏମିତି ଚୁଲିରେ ସେମିତି ଓଦା ମଦା କି ରି ଜାଳିକିରି ଜରିଥଳିଆ ଜାଳି ଏମିତି ରୋଷେଇ ଗଣ୍ଡେ କରିକିରି ତାକୁ ନିଆଁ ଯୋଉ ଟିକେ ରଡ ପଇଲେ ତା ଉପରେ ଚୁଲିରେ କାଠ ନ ଥିବି ସେ କାଠ ଶୁଖିବ ତାକୁ ଆଉ ଗୋଟେ ଜାଗାରେ ରଖିବି ତା ପର ଦିନକୁ ବ୍ୟବସ୍ଥା କରିବି ଗୋଟେ ଦିନ ରୋଷେଇ ସଇଲା ପରେ ଆଉ ଗୋଟେ ଦିନର ବ୍ୟବସ୍ଥା ତା ହବ ସେ କାଠକୁ ଶୁଖେଇକି ରଖିବି।
ଏତେ ଅସୁବିଧାରେ ରହୁଚନ୍ତି ଅ ଲୋକ ଲୋକମାନେ ତ ବହୁତ ଆମେ ଆପଣ ତ ଏତିକି ଆଉ ସବୁ ସେ ସବୁ ଜଙ୍ଗଲ ଏରିଆରେ ଲୋକ ମାନଙ୍କର ବିଜୁଳି ରହୁନି ସେମାନେ ଖାଇବାକୁ କୁ ପାଉନାହାଁନ୍ତି ଘର ଆପଣଙ୍କ ପାଖରେ ରହିବା ପାଇଁ ଘର ଅଛି ତାଙ୍କର ରହିବା ପାଇଁ ଛାତ ଖଣ୍ଡେ ବି ନାହିଁ।
ହ ଆମର ଘର ଥିଲେ ବଖରାଏ ଘର। ସିଏ କୁଆଡକୁ କହୁନି ବ ବଖରାଇ ଘରେ ସେଇ ଘରେ ହାଣ୍ଡି ଯୋଉ ବାସନ ପାଣି ଏ ଉଁ ଗୋଟେ ଖଟ ପଡିଛି ଶୋଇବୁ ବ ମାନେ କଣ କରିବୁ।
ଓହୋ।
ଦି ବଖରା ଘର ହେଇଥିଲେ ଗୋଟିଏ ଘର ରୋଷେଇବାସ କଲୁ। କି ଧାନ, ଚାଉଳ ଗଣ୍ଡେ ରଖିଲୁ ଖାଇବା ପାଇଁ। କି ଆଉ ବଖରାରେ ଘରେ ଶୋଇଲୁ କି କଣ କଲୁ ସେମିତି ବି ସୁବିଧା ନାହିଁ।
ଓ ମାନେ ରୋଷେଇର ଗୋଟେ ସମ୍ପୂର୍ଣ୍ଣ ଏକ ପ୍ରକାର ଘର ନାହିଁ। ସେଠି ରୋଷେଇ ରହୁଛି ତମର ଘର ଶୁଆ ଘର ବି ରହୁଛି।
ହୁଁ।
ଏମିତି କେମତି ହବ ଯେ ପୁଣି ଜଣେ ଯିଏ ଶୋଇବ ସେ ବହୁତ ଅସୁବିଧା ହବ। ଆପଣଙ୍କ ରୋଷେଇ ସରୁନଥିବ ସେ କେମିତି ଶୋଇବ।
ହୁଁ ସେମିତି ଅସୁବିଧା ହଉଛି ରୋଷେଇ ସରିବ ସେ ଉ ଶୋଇବୁ ରୋଷେଇ ଫୋସେଇ ସାରି କାମ ସରିଲେ ଯାଇ ଶୋଇବୁ ଖରା ଦିନେ ବେଶୀ ଅସୁବିଧା ଏଇନେ ତ ଯାଇ ହଉ ରୋ ରୋଷେଇ ଘରେ ପଶି ହଉଛି ଟିକେ ବର୍ଷା ଥଣ୍ଡା ପଇଲାଣି। ଆ ଟିକେ ବସି ହଉଛି ଆଉ ଏମିତି ବି ଘରେ ଗରମ ହେଲେ ମୋଟେ ରୋଷେଇ ଏମ୍ କରି ହଉନି କି ସେ ଘରେ ବି ଶୋଇ ହଉନି। ରୋଷେଇ ସରିଲା ପରେ ବି ସେ ଘରେ ଶୋଇ ହଉନି।
ଆଉ ଖରା ଦିନେ କେମିତି କଣ ଇଏ କରନ୍ତି ବାହାରେ ଶୁଅନ୍ତି?
ଘରେ ବାହାରେ ଶୋଉ ଆଉ ବାରଣ୍ଡାରେ ସୁଏ। ହ
ଏବେ ବି ଯୋଉ ବର୍ଷା ଦିନେ ନୂଆ ପାଣି ପଶୁଛି ସବୁ ଦେହରେ ସବୁ କୁଣ୍ଡେଇ କାଣ୍ଡେଇ ହଉଥିବ।
ହୁଁ କୁଣ୍ଡେଇ କାଣ୍ଡେଇ ହଉଛି ଫଳି ଯାଉଛି ମେଡିସିନ ଲଗଉଛି। ଆଉ ଖାଉଛି ଏମିତି କରୁଛି ଆଉ।
କୂଅ ପାଣି ବ୍ଯବହାର କରୁଛନ୍ତି ସେତେବେଳେ ବ୍ଲିଚିଂ
ହ
ବ୍ଲିଚିଂ ବି ପକେଇବେ ଏବେ ଏବେ ତ ଆଉ କିଛି ମାସ ଗଲେ କି କିଛି ସେ ଦିନ ଗଲେ ଘରେ ଘରେ ବ୍ଲିଚିଙ୍ଗ ପାଉଡର ମଧ୍ୟ ଦେବେ।
ହଁ ବ୍ଲିଚିଂ ପାଉଡର ଦେଇନାହାନ୍ତି ଏବେ। ସିଏ ବ୍ଲିଚିଂ ପାଉଡର ଦେଲା ବେଳକୁ ଆମ କୂଅ ପାଣି ନେଳିଆ ହେଇଯାଉଛି। ମାନେ ତା ଦେହରେ ଯୋଉ ବାହାରୁ ଉଁ ସବୁ ଉଡିଆଡିକିରି ପଡି ଯାଉଛି କୂଅ ପାଣି ତ ସେ ଫାଙ୍କା କୁଅରେ ଜାଲି ଫାଲି ନାହିଁ?
ହୁଁ।
ଆଉ ସେ ଫାଙ୍କା ହେଲାଠୁ ଜରି ଉଡିକି ପଡି ଯାଉଛି। ଆଉ ଛୁଆ ପିଲା କେତେବେଳେ ପାଣି କାଢିଦେଲେ ତା ଦେହରେ ଏ କେତେବେଳେ ମ ଯୋଉ ବୋତଲ ଫୋପାଡି ଦଉଛନ୍ତି। କିଏ ପିଜୁଳି ଫୋପାଡି ଦଉଛି କିଏ ପତ୍ର ଫୋପାଡି ଦଉଛି। କିଏ ସାରୁ ପତ୍ର ଫୋପାଡି ଦଉଛି ଛୋଟ ଛୁଆ ଯିବା ଆସିବା ଲା ବେଳେ ଦୁଆର ମୁହଁରେ କୁଅ। ଫୋପଡି ଦେଲାଠୁ ସେ ପତ୍ର ଗୁଡା କେତେ ବାହାର କରିବୁ ଯେତେ ବାହାର କଲେ ସିଏ ଆଉ ବୁଡି ଯାଉଛି ଯୋଉଗୁଡା ସେରା କୂଅ ପାଣି ନେଳି
ଏତେ ଅସୁବିଧା ଆଉ କଣ ପୁଣି କରିବି କୂଅ ପାଣି।
ଦେଖିବା କଣ କରିବୁ ଠାକୁରଙ୍କର ଯୋଗ ଯାହା ଧବ ହବ ଆଉ। କଣ କରିବୁ।
ଆଉ ସନ୍ଧ୍ୟା ଦେଇ ସାଇଲଣି।
ହଁ ସନ୍ଧ୍ୟା ଦେଇ ସାଇଲି। ପ୍ରାର୍ଥନା କଲି। ଚାହା କରିବି ବୋଲି